ହ୍ୟାଲୋ
ତାକୁ କଷ୍ଟ ଦେଇଦେଉଛୁ ହ୍ୟାଲୋ
ଗୁଡ଼୍ ମର୍ନିଂ ଆଉଛି
ହ୍ୟାଲୋ
ହ୍ୟାଲୋ
ହଁ
ଗୁଡ଼୍ ମନିଙ୍ଗି ଆ ଆପଣଙ୍କ ଆଡ଼େ ଆପଣଙ୍କ ଆଡ଼େ ପାଣିପାଗ କେମିତି ଅଛି
ହଁ ଭଲ ଅଛି ତମ ଆଡ଼େ
ଆମ ଆଡ଼େ ବର୍ଷା ହେଉଛି ଏବେ
ହୁଁ ହୁଁ ଆଉ ଏଇ ଚାଷ ବାସ କେମିତି ଚାଲିଛି
ଆମରି ଚାଷ ବାସ ତ କେବେ ଆମରି କରନ୍ତିନି କିନ୍ତୁ ଭାଗୁଆରୀ ଦେଇ ଦିଅନ୍ତି କିନ୍ତୁ ଭଲ ଚାଲିଛି ଆପଣଙ୍କ ଆଡ଼େ
ତମେ କେବେ କର ନା
ଚାଷ ଆମର କେବେ କରାଯାଏନି
ଓହୋ ଆମର ଚାଷ ବାସ କାରଣ ଓଡ଼ିଆ ଯେହେତୁ ଓଡ଼ିଆ ଆମେ ତା ଚାଷ ବାସ ଟା ଆମର ତ ନିହାତି ଦରକାର କରିବା ନା ନକଲେ ଖାଇବୁ କେମିତି ସେଥିପାଇଁ ଆମର ଚାଷ ବାସ ହୁଏ ଏବେ ହେଉଛି ରଜ ପରେ ପରେ ଆଉ ହଉଛି ଖତ ଖତି ବୁଣା ହେଲା ଆଉ ହଉଛି
ହୁଁ
ଆମ ବାଇରେ ତ ଲଗା ହେଇଛି ବାଇଗଣ ଲଗା ହେଇଛି ଭେଣ୍ଡି ଲଗାହେଇଛି ବୋଇତାଳୁ ଲଗା ହେଇଛି ଆଉ ଜହ୍ନି ଆଉ ବରୁଗୁଡି ଏମିତି ସବୁ ପ୍ରକାରର ପନିପରିବା ଲଗା ହେଇଛି ଆଉ ତମ ବାରିରେ କିଛି ଏମତି ଲଗା
ଆମ ବାରିରେ ଶାଗ ଭେଣ୍ଡି ବାଇଗଣ କାକୁଡି
ହୁଁ ହୁଁ ଫୁସୁ ଗଛ ଲଗା ହେଇଛି ହଉଚି ସେଉ ଏଇ ଯୋଉ ଏ ଯୋଉ ପିଜୁଳି ଆଉ
ହୁଁ
ହୁ କମଳା ଏଇରା ହଉଛି ସବୁ ଲଗା ହେଇଛି ଆଉ
କମଳା ଆପଣଙ୍କ ଆଡ଼େ ହୁଏ
ତମ ଆଡ଼େ ରଜ ଉଁ
କମଳା ଆପଣଙ୍କ ଆଡେ ହୁଏ କମଳା?
ହୁଁ କମଳା ଆମ ବାଇରେ ଗଛ ଲଗା ହେଇଛି କମଳା ବି ହେଇଛି ଲେମ୍ବୁ ବି ହେଇଛି ହୁଁ
ଆଉ ଆପଣଙ୍କ ଆଡେ ରଜ କେମିତି ହୁଏ? ଆପଣଙ୍କ ଆଡେ ରଜ କେମିତି ହୁଏ?
ହଁ ଆମ ଆଡେ ତ ରଜ ଭଲସେ ହୁଏ ହଉଛି କାରଣ ରଜ ଚାରିଦିନ ଭଲସେ ପାଳନ୍ତି ଯେହେତୁ ଆ ନିୟମ ଟା କିନ୍ତୁ ଚାରି ଦିନ ଆମେ କିନ୍ତୁ ତିନି ଦିନି ପାଳୁୁ କାରଣ ହଉଛି ନିୟମ କିନ୍ତୁ ଚାରି ଦିନ କିନ୍ତ ପାଳନ୍ତି ତିନି ଦିନ ଆଉ ଫାଷ୍ଟ ରଜନ ଦିନ ହଉଛି ହଁ ଦୋଳି ଦୋଳିର ସଜବାଜ ଫୁଲ ଫୁଲି ଲଗା ହୁଏ ସବୁ ଦୋଳି ହୁଏ ତାପରେ ପାନ ଭଙ୍ଗା ଯାଏ ତାପରେ ହଉଛି ଏମିତି ବ ହଉଛି ଦୋକାନ ଟାଇପ ର ପଡି ସବୁ ଏମିତି ହୋଇଥାଏ। ଆଉ ହଉଛି ଦୋଳି ଚାରି ପାଞ୍ଚଟା ଦୋଳି ପଡିଥାଏ। ଆଉ ଗୋଟେ ଚକ୍ରି ଦୋଳି ପଡିଥାଏ। ଆଉ ଏମିତି ବିଭିନ୍ନ ପ୍ରକାରର ଦୋଳି ପଡିଥାଏ ଆଉ। ମୋ ସାଙ୍ଗସାଥି ମାନେ ସମସ୍ତେ ଦୋଳି ଖେଳନ୍ତି। ହଉ ଏମିତି ଖେଳନ୍ତି ଆଉ। ଯାଆନ୍ତି ବୁଲନ୍ତି ଯାଉ ଆମେ ବୁଲୁ ହଉଛି ପାନ ଖାଉ ତାପରେ ଘରେ ପୋଡ ପିଠା ଆଉ କାକରା ପିଠା ଏଣ୍ଡୁରି ପିଠା ଏଇରା ସବୁ ଖାଉ। ପିଠା କରିକି ଖାଉ ତାପରେ ହଉଛି ବୁଲାବୁଲି ସାରିକି ଆସୁ ଆଉ। ହୁଁ ଆମ ଘର ଅନଳ।
ଓହୋ।
ହୁଁ।
ଆଉ କଣ କୁହନ୍ତୁ?
ଆଉ ତମେ କେମି ର ହଉଛି ରଜପାଳ?
ଆମେ ତ ପୁଅ ପିଲା ରଜ ଏତେ ହେରା କରନ୍ତି ଝିଅ ପିଲା ପାଳନ୍ତି କିନ୍ତୁ ଆମ ଆଡେ ଭଲ ହୁଏ ରଜ। ସିଙ୍ଗର ଆସନ୍ତି ଷ୍ଟେଜ ହୁଏ ନାଚ ଗୀତ ହୁଏ। ଓଡିଶୀ ହୁଏ ଦୋଳି ହୁଏ।
ଓହୋ।
ଖାଲି ରଜ ଆପଣଙ୍କ ଆଡେ ପର୍ବ ହୁଏ ଆଉ କିଛି ହୁଏନି ଭଲ ପର୍ବ ଆମର ଯେମିତି ଦଶହରା। ଗଣେଶ ପୂଜା।
ଆପଣଙ୍କ ଘର କୋଉଠି କି?
କାମାକ୍ଷାନଗର।
ହ ହଁ। ଆମର ହଉଛି ଏଠି ଭୁବନ ହଉଛିରେ ଭୁବନରେ ଦଶହରା ହୁଏ। ସେଠି ଆମର ବଳଦ ଯାତ୍ରା ହଉଛି ଫେମସ ଏଠି ହଁ। ଫେମସ ଯାହା ହଉଛି ବଳ ଯାତ୍ରା ସବୁଆଡେ ଆମର ଲୋକ ବାକ ଆସନ୍ତି ବହୁ। ଯାତ୍ରା ଦେଖନ୍ତି ସବୁ ମେଢ ବୁଲନ୍ତି। ଆଉ ଆମର ହଉଛି ଗଣେଶ ପୂଜା ବି ହୁଏ। ସବୁଆଡେ ସବୁ ମେଢରେ ସଜାସଜି ହେଇଥିବ ହଉଚି। ପ୍ରଶାସନ ବି ହବ ସବୁ ସବୁ ଏକାଠି ହବ ଠାକୁର ତାପରେ ହଉଛି। ତାପରେ ହଉଛି ଠାକୁର ବୁଢା ହବା ଏମିତି ପ୍ରଶସନ ହେଇକି ହୁଏ ଆଉ। ବଜାର ବି ପଡେ।
ଆପଣଙ୍କୁ କୋଉ ଜାଗା ଅଧିକ ବୁଲିବା ପାଇଁ ଭଲ ଲାଗେ?
ମତେ ମତେ ଅଧିକ ଭଲ ଲାଗେ ପୁରୀ ଜାଗା ମତେ ବହୁତ ଭଲ ଲାଗେ ମତେ ସେଇଠି ଜଗନ୍ନାଥଙ୍କୁ ଦର୍ଶନ କରି ମୋ ମନ ଟାକୁ ହଁ। ଯେହେତୁ ଆମେ ଓଡିଆ ଓଡିଆ ଠାକୁ ଓଡିଆ ହିଁ ଆମର ସବୁଠୁ ହଉଛି ବଡ। ସେଥିପାଇଁ ଆମେ ହଉଚି ଯିବୁ ପୁରୀ ବୁଲି ଗଲେ ମତେ ବହୁତ ଖୁସି ଲାଗେ କାରଣ ଜଗନ୍ନାଥଙ୍କୁ ଦର୍ଶନ କରେ। ଭାଗ୍ୟରେ ଥିଲେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମିଳେ। କାରଣ ନ ଡୋରି ନାଗିଲେ କାଳିଆର ଡୋରି ନ ନାଗିଲେ କେହି ଯାଇପାରନ୍ତିନି। ଯିଏ ଭାବୁ ତାହା ବି ମୁଁ ଯିବି ଯିବିନି ଯିବି ଯିବିନି କିନ୍ତୁ କେବେ ଯାଇପାରନି। ଉଁ। କଣ କହିଲେ?
ପୁରୀ କେତେଥର ଯାଇ ପୁରୀ କେତେଥର ଯାଇଛନ୍ତି?
ହଁ ମୁଁ ଗଲିଣି ମୁଁ ତିନି ଚାରି ଥର ଗଲିଣି। ତିନି ଥର ଗଲେଣି କାରଣ ମୋ ସ୍ବାମୀର ମୋର ଦିଥର ଯାଇଥିଲୁ ଆଉ ଥରେ ମୁଁ ଏମିତି ମୋ ରକୁ ମାନେ ହୁଁ?
ରଥଯାତ୍ରା କୁ ଯିବେନି?
କଣ କହିଲେ?
ରଥଯାତ୍ରା କୁ ଯିବେନି?
ହଁ ଦେଖିବା ଭ ଯ ଯଦିିବା ହଉଚି କାଳିଆର ଡୋରି ଲାଗିବ ରଥଯାତ୍ରା କୁ ପକ୍କା ଯିବୁ। ଆନ ମୁଁ ବି ସେମିତି ଭାବିଛି ଦେଖିଆ ହଉଚି ରଥଯାତ୍ରା ଯଦି କାଳିଆର ଡୋରି ଲାଗିବ ତାହେଲେ ଯିବୁ କାରଣ ରଥଯାତ୍ରା ବହୁତ୍ ତୁ ଲୋକ ଅଛନ୍ତି କାରଣ ଆଁ ଜନସ ମାନଙ୍କୁ ନାଇଁ ମୁଁ ଯାଇ ନଥିଲି। ଟିକେ ଘର ପ୍ରୋବ୍ଲେମେ ଅଛି ସେଥିପାଇଁ ଆମ ଟିକେ ଯାଇପାରିଲୁନି ଫାମିଲି ଏମିତି ଫ୍ୟାମିଲି ଯିବୁ ବୋଲି ଭାବିଚୁ ଦେଖିଆ ଆଉ।
ପୁରୀ ଆଉ କୋଉ ଜାଗା ବୁଲିଆ ପାଇଁ ଭଲ ଲାଗେ?
ହଁ ଆଉ ହଉଛି କପିଳାସମ କପିଳାସ ଏବେ ତ ଆମେ ଯାଇଥିଲୁ ଆମ ସ୍ଵାମୀ ର ମୋର ଯାଇଥିଲୁ ଉଁମ ଏଇ ଫାଷ୍ଟ ରଜକୁ ଆମେ କପିଳାସ ଯାଇଥିଲୁ। ଯେହେତୁ ମୋର ଅନିବସରି ଥିଲା ସେଥିପାଇଁ ମୋର ଆମେ ଦି ଜଣଆଙ୍କ ଆମେ ଯାଇଥିଲୁ କପିଳାସ ବୁଲି ସେଠି ବାରବନ୍ଧ ଦେଇକି ଅଟୋରେ ଯାଇଥିଲୁ କାରଣ ସେ ସେ ସେ କହିଲେ ପାହାଚ ବାଟେ ଯାଇପାରିବାନି ନା ଯେହେତୁ ଚି ସେ ନାଇଟ ଡୁଟି କରିକି ଆଇଛନ୍ତି ସେଥିପାଇଁ ସେ ମନା କଲେ ନାଇଁ ହଉଚି ଉଁ ବାରବାଙ୍କ ହଉଚି ପାହାଚ ପଟେ ଆମେ ଯାଇପାରିବାନି ତାଣ ଆ ମୋର ଏତେ ଇଏ ନାହିଁ ଯେ ମୁଁ ଯାଇପାରିବିି ଏଇନା ଚାଲ ଆମେ ବାରବାଙ୍କ ଦେଇକି ଯିବା ହେରି ମୁଁ କହିଲି ହଉ ଠିକ ଅଛି ଚାଲ ତମକୁ ଯୋଉଟା ସୁବିଧା ଲାଗୁଚି ସେଇଟା ବି କରିଆ। ତାରେ ଆମେ ବାରଅଙ୍କ ଦେଇକି ଗଲୁ। ପାରବାନ୍ଧ ରେ ବହୁତ ସୁରକ୍ଷିତ ଭାବରେ ମାନେ ସୁରକ୍ଷା ଦେଇଚନ୍ତି ସିକ୍ୟୁରିଟି ମାନେ। ସେ ପୋଲିସି ମାନେ ଆମକୁ ମାନେ ଜଗେଇବେ ଭଲ ଜଗିଚନ୍ତି। ହଉଚି ଗୋଟେ ଗୋଟେ ବାଙ୍କରେ ହଉଚି ସୁରକ୍ଷିତ ଭାବରେ ଯିବା ପାଇଁ କହୁଛନ୍ତି। ଆଉ ହଉଚି ତାପରେ ସେଠି ଆମେ ଆଗ ପହଞ୍ଚିକି ତାପରେ ଗୋଟେ କି ଟିକେଟ କଲୁ। ଗାଡି ପାଇଁ ଟିକେଟ କଲୁ ହଉଛି ଗାଡି ବା ସେପଟ ହଉଛି ସାଇଟି କରିକି ରଖିଲେ ସେ ତାପରେ ଗଲା ଆଳୁ ବହୁତ ଭିଡ ହେଇ ଯାଇଥିଲା କାରଣ ହଉଚି ଟିକେ ପହଞ୍ଚୁ ପହଞ୍ଚୁ ଏଗାରଟା ହେଇଯାଇଥିଲା ଯେହେତୁ ସେଥିପାଇଁ ଭିଡ ବହୁତ ହେଇଯାଇଥିଲା। ତାପରେ ତାପରେ ଜଣେ ଜଣେ ଯାଇକି ତାପରେ ଉଁ ମହାଦେବଙ୍କୁ ଟିକେ ଦର୍ଶନ କଲୁଁ। ମୁଁ ଦର୍ଶନ କରି ତାପରେ ପୂଜା ଅର୍ଚ୍ଚନା କରି ତାପରେ ଆମେ ଟିକେ ବୁଲା ବୁଲି କରିଦେଲୁ ତଥାପି ଆମେ ଯାଇପାରଲୁନି। ସୀତା ଏନ୍ତୁରିସାଳ ଯାଇପାରିଲୁନି କି ଆଉ ଇସ୍ ଏମିତି କେତେ ବାଟ ଆମେ ଯାଇପାରିଲୁନି ଦେବସଭା ବି ଦେଖି ପାଇଲୁନି ସେଥିପାଇଁ ଟି କେ ଦୁଃଖ ଲାଗିଲା। ସେ କହିଲେ ମୁଁ ନାଇଟ୍ ଡିଉଟି କରିଚି ଆଉ ଯାଇପାରିବାନି ଚାଲ ଯିବା ହାରି। ମୁଁ କହିଲି ଟିକେ ସାଇ ମନ୍ଦିର ଟିକେ ବୁଲି ଯାଇଥାନ୍ତେ ସେ କହିଲେ ନାଇଁ ହବନି ଆଉ ଆଉ ଯୋଉ ପାଳି ହଉ ଆଉ ଯିବା ଆଉ।
ଆଉ କୋଉ ଜାଗା ଟ୍ରାଭେଲିଂ କରିବା ପାଇଁ ଭଲ ଲାଗେ?
ଯାଇଚ ବୁଲି ହ୍ୟାଲୋ।
ଆଉ କୋଉ ଜାଗା ଟ୍ରାଭେଲିଂ କରିବା ପାଇଁ ଭଲ ଲାଗେ?
ହଁ ସେମିତି ଆଉ କିଛି ଇ ଇ ଇ
କୁ ମାନେ ଓଡିଶା ବାହାରେ
ଓଡିଶା ବାହାରକୁ ମୁଁ ଯାଇଥିଲି। ମୋର ଜବ କର ହଉଚି କରିଥିଲି ତାମିଲନାଡୁରେ ମୁଁ ଜବ୍ କରିଥିଲି। ଏଇ ଜଷ୍ଟ ବର୍ଷ ହେବ ତା ଜବ୍ ଛାଡିଚି। ଜପ ଛାଡିକି ମ୍ୟାରେଜ କଲି ଯେହେତୁ ଆଉ ଜବ୍ ଆହୁରେ କରିହବ କି ସେଠୁ ମୁଁ ପଳାଇଲେ ହଉଚି ସେଇ ଆଡ଼େ ତ ମୁଁ ବହୁତ ଜାଗା ବୁଲିଚି ହଉଚି ଅ ଏ ତିରୁପତି ବୁଲିଚି। ତିରୁପତି ତମେ ଜାଣିଥିବ ତ?
ହଁ।
ଆ ସେଠି ସୁନାର ମନ୍ଦିର ଅଛି ସେଇଠି ସମସ୍ତେ ଭୁଲି ଯାଆନ୍ତି। ଆଉ ଯାହାର ମାନସିକ କରିବାର ଥିବ ସେ ସେଇଠି ମାନସିକ କରିକି ଆସିପାରିବ। ଆଉ ଆପଣଙ୍କର କେବେ ବାହାରକୁ ଯିବାର ଇଚ୍ଛା ଅଛି ନାଁ ନାହିଁ?
ମୋର ବି ତ ଆସିଚି କାନାଡ଼ା ଗୋଟେ ଆସିଚି ଏଇ ଜବ ଆସିଚି କ୍ୟାମ୍ପସ୍ ଚେନ୍ନାଇ ଗୋଟେ ଆସିଚି ଦି ତିନିଟା ଏମିତି ଆସିଚି ଦେଖିବା ମୁଁ ଟ୍ରାଏ କରିବି।
ହୁଁ ହୁଁ ଏବେ ଘରେ କଣ କରୁଚନ୍ତି?
ମୋର ଏବେ ଆଇଟି ଆଇ ସେକେଣ୍ଡ ଇୟର୍ ସରିବ ଏବେ।
ସରିବ? ଆଉ ବିଇଡ଼ି ଗୁଡ଼ା ସିଟି ସୁଟାରେ ଏମିତି ଫର୍ମ କେବେ ପକେଇ ନାହାନ୍ତି କି?
ନାଁ ନା।
କାହିଁକି?
ମୋର ତ ଆଇଟି ଆଇ ସରିବ ମାନେ ମୁଁ ଡିପ୍ଲୋମା କରିବି ଡିପ୍ଲୋମା ପରେ ମୁଁ ଆମ ଘର ପ୍ରାୟ ଲୋକ ଅଛନ୍ତି ସାଉଥ ଆଫ୍ରିକା।
ଓ ଆପଣ କ୍ୟାରିୟରରେ କଣ ହେବା ପାଇଁ ଚାହାଁନ୍ତି?
ମୁଁ ଗୋଟେ ଇଞ୍ଜିନିୟର ଆଶା ଥିଲା ଓଡ଼ିଶା ପୋଲିସ କିନ୍ତୁ ପ୍ଲସ ଟୁ କରିନି।
ଅଁ ହଁ।
ପ୍ରିପ୍ରେୟାର ହୋଉଥିଲି ଓଡ଼ିଶା ପୋଲିସ ପାଇଁ ଟ୍ରେନିଂ ପ୍ରେନିଂ କରୁଥିଲି ସବୁ। ଆଉ ଇଚ୍ଛା ହେଲାନି ପ୍ଲସ୍ ଟୁ କରିନଥିଲି ବୋଲି ମୁଁ କହିଲି ନାଁ ଆଉ ହବନି ତାହେଲେ। ଏବେ ହିଁ ଆସିଥିଲା ଓଡ଼ିଶା ପୋଲିସ ପୁଣି।
ଓ ହୋ ତମେ ତଥାପି କଣ ଗୋଟେ ଭାବିଛ ହବ ବୋଲି।
ମୁଁ ଭାବିଛି ଇଞ୍ଜିନିୟର ଟେ ବ ହେବି ବୋଲି ଆଇଟି ଆଇ ସରିଲା ଡିପ୍ଲୋ
ଇଞ୍ଜିନିୟର ହବ।
ଆପଣ କୋଉ ଯାଏଁ କଣ ପାଠ ପଢପଡିଥଲ
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମାମା ବାବା ଦିଦି ମୁଁ ଦିଦି ଦି ଜଣ ମ୍ୟାରେଜ ଆଉ ମୁଁ ସମ ଦୁଇ ଜଣ
ଦିଦି ମ୍ୟାରେଜ କରିସାରିଲେଣି? ହୋଉ ଠିକ ଅଛି ମୋର ଟିକେ କାମ ଅଛି ମୁଁ ତୁମକୁ ପରେ କଲ୍ କରୁଛି।
ହୋଉ ହୋଉ। ଥ୍ୟାଙ୍କ ୟୁ।